ହଁ।
ହଁ କଣ କରୁଛନ୍ତି?
ଏଇ ବସିଛି ତମେ କଣ କରୁଛ?
ହଁ ମୁଁ ଏଇ ବସିଥିଲି ଖାଇସାରିଲେଣି?
ମୁଁ ଖାଇସାରିଲିଣି।
କଣ ଖାଇଲେ।
ମୁଁ ଖାଇଲି, ଭେଜ୍ ବିରିୟାନୀ ଖାଇଥିଲି।
ଆଚ୍ଛା।
ତୁମେ ଖାଇସାରିଲଣି।
ହଁ ମୁଁ ଖାଇସାରିଲିଣିି। ମୁଁ ମ୍ୟାଗି ଖାଇଲି ଆଉ।
ହଁ।
ଆଉ କଣ ପଢାପଢି। କରୁଛନ୍ତି ନା କରିବେ।
ପଢାପଢି ହଁ ପଢୁଥିଲି, କମ୍ପ୍ୟୁଟର ନୋଟ୍ ଦେଇଥିଲେ ସବୁ ଲେଖିବା ପାଇଁ। ଲେଖା ସାରିଦେଇଛି।
ଆଚ୍ଛା।
ଆଉ କିଛିଟା ଅଛି ମୋ ଦେହ ଖରାପ ଥିଲା, କାଲି ସକାଳେ ଲେଖିବି ଆଉ।
ଡେଲି ଡେଲି ଯାଉଛନ୍ତି ନା।
ହଁ ଡେଲି ଯାଉଛି, କେବଳ ଛୁଟି ରହୁଛି ଶନିବାର ରବିବାରଟା।
ଆଚ୍ଛା ଆପଣଙ୍କ ଘରକରୁ ସେଟା କେତେ ବାଟ।
ଏଠୁ ଗୋଟେ କିଲୋମିଟର। ଗାଡିରେ ଯାଉଛି। ପାଞ୍ଚ ତିନି ଚାରି ପାଞ୍ଚ ମିନିଟ୍ ଭିତରେ ପହଞ୍ଚି ଯାଉଛି।
କିଏ ନେଇକି ଯାଉଛନ୍ତି।
ମତେ କେ କେ ନେଇକି ଯାଉଛନ୍ତି।
ଆଚ୍ଛା। ଓହୋ ଆଉ ସୁନନ୍ଦ କୋଉଠି କଣ ପଢିବ ଜାଣିଛନ୍ତି?
ଆନନ୍ଦ ନାହିଁ, ସେ କହିନି।
ଓହୋ ସରି ସରି ଆନନ୍ଦ। ତା ସହିତ, ତା ସହିତ କିଛି କଣ୍ଟାକ୍ଟ କରୁନାହାନ୍ତି?
ନା, ସିଏ କାହା ସହିତ କଣ୍ଟାକ୍ଟରେ ନାହିଁ ଏବେ।
ଆଚ୍ଛା।
ତାର ସାଙ୍ଗ ଛୁଆଙ୍କ ସହିତ, ପୁଅ ପିଲାଙ୍କ ସାଙ୍ଗ ଛୁଆଙ୍କ ସହିତ ସାଙ୍ଗ ହୁଏ। କ୍ରିକେଟ୍ ଖେଳେ ତୁ ଆଉ କି ସେ କୋଉଠି ତାଉୋଝି ପିଲା ସେଥିଁ କଥା ହଉନି
ହୁଁ।
ହୁଁ।
ଆଚ୍ଛା। ଆଉ ଆଉ ତମ କ୍ଲାସରୁ କିଏ କୋଉଠି ପଢିବେ ଜାଣିଛନ୍ତି?
ନାଇଁ ଜାଣିନି, ସବୁ ଫର୍ମ ପକେଇଛନ୍ତି। ଆମ କ୍ଲାସର ଆଶ୍ଵିତା, ସିଏ ତ ପଢିବ ଅଶ୍ଵା ଯୋଉଠି ପଢିବେ ସେ ସେଇଠି ପଢିବେ। ଆଉ ଲେମନ ପଡିବ ରେଭେନ୍ସା ଆଟ୍ସ। ଭୁବନେଶ୍ଵର, ତା ଦିଦି ମାନେ ସେଇଠି ପଢୁଥିଲେ, ସେ ସେଇଠି ପଢିବ ଝ
ରେଭ, ଆଛା ଆଛା ଆଚ୍ଛା ହଁ ହଁ ହଁ। ରେଭେନ୍ସା ଟା କଁ। ଭୁବନେଶ୍ୱର ରେ ରେଭେନ୍ସା ବା କଟକ ରେ ବାଣୀ ବାଣୀ ବିହାର ଟା ହଉଛି ଭୁବ
କଟକରେ ପଢିବେ ବୋଧେ ସେ କହୁଥିଲେ ହୁଁ ହୁଁ ହୁଁ। କଟକ ର ହୁଁ କହୁଚି ପଡିବ। ଆଉ।
ଆପଣ ଆପଣ କୋଉ କୋଉ କୋଉ କୋଉ କଲେଜ ଦେଇଛନ୍ତି ସିଲେକ୍ସନରେ?
ସିଲେକ୍ସନ ଦେଇଛି ବରପଦା ଓମେନ୍ସ କଲେଜ ଫାଷ୍ଟ ଦେଇଛି।
ହୁଁ।
ଆଉ ବରପଦା ଆଉ କୋରେଇ। ପକେଇଛି ଫୋର୍ର୍ଥ ରେ ଥାର୍ଡ ରେ ପକେଇଛି ଭିମ୍ସ। ଏମିତି ଆଖ ପାାଖ କଲେଜ୍ ଦେଖିକି ପକେଇଛି ହୁଁ।
ହୁଁ। ଆଛା ଆଉ ଘରେ ସମସ୍ତଙ୍କ ଦେହ ପା ଭଲ।
ଆଜ୍ଞା।
ମୁଁ କହିଲି ଘରେ ସମସ୍ତଙ୍କ ଦେହ ପାହ ଭଲ।
ହାଲୋ ଆଜ୍ଞା।
ମୁଁ କହିଲି ଘରେ ସମସ୍ତଙ୍କ ଦେହ ପେହ ଭଲ। ହାଲୋ ଶୁଭି
ଆଜ୍ଞା ସମସ୍ତଙ୍କ ଦେହ ପାହ ଭଲ ଅଛି ଆଜ୍ଞା।
ହୁଁ। ନାଇଁ ସେଇଆ କହୁଥିଲି ଆଉ ଆଉ ଆପଣ ଖାଇ ଖାଇବା ପାଇଁ ଆପଣଙ୍କୁ କଁ ଭଲ ଲାଗେ? ହାଲୋ ହାଲୋ ହଁ ହଁ ଶୁଭିଲା?
ଆଜ୍ଞା।
ଖାଇବା ପାଇଁ ଆପଣଙ୍କୁ କଁ ଭଲ ଲାଗେ?
ଉଁ ଖାଇବାକୁ ତ ମତେ ଭେଜ ଭଲ ଲାଗେ ପନିରି।
ହଁ।
ଆଉ ମସରୁମ ଭେଜ ବି ଭଲ ଲାଗେ ଆଉ ଫାଷ୍ଟ ଫୁଡ ଭିତରୁ ମୋମୋ। ଖାଇବାକୁ ବେଶୀ ଭଲ ଲାଗେ।
ହୁଁ ବେଶୀ ମୋମୋ ଖାଇବେନି ଦେହ ନହେଲେ ଖରାପେ।
ବେଶୀ ମୋମୋ ଖାଉନି କୋଉ ପାଞ୍ଚ ଛଅ ଦିନରେ ଥରେ ନହେଲେ କୋଉ ସପ୍ତାହରେ ଥରେ।
ଉଁ ସେଟା ବି ବହୁତ ଢେର ହେଇ ଯାଉଛି। ମାସକରେ ଥରେ ଦିଥର ଖାଇବା ଟା ଠିକ ଅଛି। ସପ୍ତାହକୁ ଥରେ ମତେ ଲାଗୁଛି ଅଧିକା। ଯେହେତୁ ଗୋଟେ ଝିଅ ପିଲା ଟେ ଏତେ ଥର କଁ ଖାଏ? ଏତେ ମଇଦା ଜାତିୟ ଜିନିଷ ଖାଇବା ଟା ବି ଭଲ ନୁହଁ। ବିସ୍କୁଟ ବି ଖିଆ ଖିଆ ହଉଛି ସେଥେରେ ତ ଅଧିକ ମଇଦା।
ହୁଁ।
ଆଉ ତାପରେ ଖାଇକି ଖାଲି ବସିବା କଥା। ଏ ଚଲା ବୁଲା ଏତେ ରେ ଥିଲେ ହଁ ଖାଇଲେ କିଛି ଅସୁବିଧା ନାହିଁ। ଖାଇକି ଗୋଟେ ଜାଗାରେ ବସିଲେ ଏ-ଦେହ ଖରାପ ହବ।
ଆଗ ବି କିତେ ମୋ ପେଟ ମଝିରେ ମୋ ଦେହ ଖରାପ ହେଇଥିଲା ଗ୍ୟାସ୍ ପ୍ରୋବ୍ଲେମ ବାହାରିଥିଲା। ଏବେ ବୋହୁତ କମ୍ ଖାଉଛି ପୁଣି ଷ୍ଟିମ୍ ଖାଉଛି ଫ୍ରାଏଡ ମୋମୋ ଖାଉନି। ବୋହୁତ୍ କମ୍ ଖାଉଛି। ଗୋଟେ ଫୁଲ ପ୍ଲେଟ୍ ଖାଉଥିଲି ଏବେ ତିନ୍ଟା ନହେଲେ ଗୋଟେ ହାଫ୍ ପ୍ଲେଟ୍ ରୁ ତିନ୍ଟା ନହେଲେ ଚାର୍ଟା ଖାଉଛି ଏମ୍ତି।
ଓଉ ଦେଖି ଚାଖି ଖାଆନ୍ତୁ।
ଆଜ୍ଞା।
ସବୁବେଳେ ବାହାର ଜିନ୍ଷ ଖାଇବେନି ଭଲ ନୁହେଁ। ବେଳେ ପୁଣି ସବୁ ଋତୁ ବଦୁଳୁଛି। ସବୁ ପ୍ରକାର ରୋଗ ଫୋଗ ହବ ଝାଡା, ବାନ୍ତି, ଜର। ସବୁ ହବ ଦେଖି ଚାହିଁକି ରୋହୁଥିବେ, ଖାଉଥିବେ। ଦେହଟା କୁ ଆଗେ ଯଗିକି, ତାପରେ ଯାଇଁକି ପରେ ସବୁ କାମ କରିବେ। ଦେହଟା ଭଲ ନ ନଥିଲେ, କିଛି କରିବାକୁ ଇଚ୍ଛା ହବନି।
ହୁଁ।
ଘର ଲୋକ କଲ୍ କରୁଥିଲେ?
ହୁଁ ଘର ଲୋକ କଲ୍ କରିଥିଲେ, ଏବେ ମୁଁ କଥା ହେଇଥିଲି।
ହୁଁ ହୁଁ, କଁ କୋଉଥିଲେ ଘର ଲୋକ?
କିଛି ନାଇଁ, ଏମ୍ତି କଥା ହେଲେ ପଚାରିଲେ କଁ କରୁଛୁ ଇଏ ସିଏ ମୋ ଦେହ ଖରାପ୍ ଥିଲା ସିଇଆକୁ ଉ କୋଉଥିଲା, ମୋ ବୋଉ କୋଉଥିଲେ କି ଦେଖି ଚାଇଁକି ମେଡିସିନ୍ ଫେଡିସିନ୍ ଖାଉଥା ଇଏ କରୁ ଥା ଏମିତି କଥା ହୋଉଥୁଲୁ।
ହୁଁ ଉଁ।
ଓ ହଁ। ସେ କୋହୁଥିଲେ କି, ବାପା ଯିବେ ଦେଖିବାକୁ? ମତେ କହୁଥିଲେ ମୁଁ ମନା କଲି, କହିଲି ନାଇଁ ଥାଉ।
ଆଁଉଁ ତିକେ।
ନର୍ମାଲ ଟିକେ କଣ ହେଇଛି କାଇଁ ଆସିବେ ବେକାରରେ।
ହଁ।
ଆଉ କେବେ ନହେଲେ ଆସିବେ ଭଲ ଦିନ ଦେଖିକି।
ହୁଁ ଉଁ
ସେଇୟା କହିଦେ ଏବେ ବର୍ଷା ପାଗ, ସେଠୁ ବାହାରିଲା ବେଳକୁ ଏଠି ବର୍ଷା ପକୋଉଚି ଆସିଲା ଏଳୁକୁ। ଆଜି ଦିନ ସାରା ପୁରା ପାଗ ବୋହୁତ୍ କୋହଲଲା ଥିଲା।
ହଁ ଆଜି ଦିନସାରା ବି ବର୍ଷା ଫର୍ଷା ହେଇଛି ପାଗ ପୁରା ହୁଁ, ଏଆଡେ ବି ହେଇଛି ବର୍ଷା, ଲାଇନ୍ ଫାଇନ୍ ବି ନ ଥିଲା ଆସିଲା ଲାଇନି। ଘଡଘଡି ବିଜୁଳି ବି ମାରୁଥିଲା, ଏ ମୌସୁମୀ ବାୟୁ ଏ ତୋର ବାଇକି ହବ ସେୟା, ମୌସୁମୀ ଆସିଲେ ତେଣିକି ବର୍ଷା ହୁଏ ଆଉ।
ବର୍ଷା ଏ ଯେତେ ହବ ଆ ମାନେ ଆମର ତ ବି ଦେହ ଖରାପ୍। କିନ୍ତୁ ଏ-ପାଗଟା ଭଲ ରୋହୁଛି ଥଣ୍ଡା ଲାଗୁଚି। ବୋଇଲେ ଯେତ ଯୋଉ ରେଟ୍ ରେ ଗରମ୍ ହୋଉଥିଲା, ଏତିକି ବର୍ଷା ତା ପାଇଁ ବୋହୁତ୍ କମ୍।
ହଁ ହଁ, ଗରମ କିନ୍ତୁ ଏବ ବର୍ଷ ଭାରି ହେଇଛି। ବୋହୁତ୍ ହେଇଛି ଗରମ। ମେ ଆଉ ଏପ୍ରିଲ ଆଉ ମେ କି ଗରମ୍! ଏଇ ଟାଇମରେ ପୁଣି ବାଦାମ ତୋ ଜୀବନ ଯାଉଥିଲା ଆଉଥିଲା। ଭାରି କଷ୍ଟ ହୁଏ, ସେ ଦିନ ଗୁଡା। ଆମର ଫୁଣି ସେତେବେଳେକୁ ସୁ ଆମର ପରୀକ୍ଷା ଥିଲା। ପରକ୍ଷା ରାତିରେ ଶୋଇପାରିବୁନି ଆମେ, ସକାଳୁ ଉଠିକି ଯି ବୁ ପରୀକ୍ଷା ଦେବା ପାଇଁ ସାତଟାରେ, ଭାରି କଷ୍ଟ ହୁଏ। ରାତିରେ ବର୍ଷା ନା ବର୍ଷା ହବ ଚାରିଟା ବେଳେ, ରାତିରେ ଲାଇନ୍ ପଳେଇବ। ଗଲା ଆଉ ଶୋଇବୁ ନା ଆଉ, ନା ରାତିରେ ଶୋଇପାରିବୁ। ସକାଳୁ ଉଠିକି ଏକଜାମ ଦେଇଯିବୁ। ଗୋଟେ ଗୋଟେ ରାତିକି ରା